ହଁ ହଁ। ହଁକୁହନ୍ତୁ ହଁ ସୁବା ଯାଉଚି କୁହନ୍ତୁ।
କଣ କରୁଛନ୍ତି?
ଏଇ ଝିଅକୁୁ ଧରିଚି। ଛୋଟ ଝିଅ ଟା ତ କାନ୍ଦୁଥିଲା ତ।
ଓହୋ। ସେ ମାନେ ଛୋଟ ମାନେ ବହୁତ ଛୋଟ ନା
ହୁଁ ନାଇଁ ଦେଢ ବର୍ଷର।
ଓ କଣ ଖାଉଛନ୍ତି, ଏବେ ସେ ମାନେ ଖାଇଲେଣି ଭାତ ଫାତ?
ହଁ।
ଅ ହଁ। ଆ ଯୋଉ ଛୁଆ ମାନଙ୍କର ଖିରି ଚଟା ଥାଏ ନା ଏମିତି।
ଆଜ୍ଞା।
ମାନେ ସେ ଟିକେ ବଡ ହେଲେ ଖରୀ କୁହାଯାଏ ଫାଷ୍ଟ ଥର ଯୋଉ ମାମୁଁ ଆସନ୍ତି।
ଆମର ତ ଏ ମାନେ ଛଅ ମାସରୁ ଖିଆଯାଏ ମାନେ ବାହାର ଖାଦ୍ୟ ଛୁଆଙ୍କୁ ସେଇଟା ତମେ ଛଅ ମାସରୁ କରୁ କରୁ କରିପାରିବ ନ ହେଲେ ନଅ ମାସରେ ବି କରନ୍ତି।
ହଁ ହଁ ହଁ ସେଇଟା ଟିକେ ଆଜ୍ଞା ଆଜ୍ଞା ସେଇଟା ଟିକେ ଆମର ବି ସିଆଡେ ଟିକେ ଇଏ ସେଇଠି କରନ୍ତି।
ସେଇଗୁଡା କରନ୍ତି ଟିକେ ତାପରେ ସେଇଠୁ ଜାଣ ଛୋଟ ଛୁଆ ସବୁ ଖାଇବେ ସବୁ ଫୋପାଡିବେ ପକାରିବେ। ଭାତ ହଉ କି ଡାଲମା ହଉ ସନ୍ତୁଳା। ତମେ ଯାହା ସବୁ ଘରେ ତମେ କରିକି ଖାଅ। ଏ ସେମିତି ଦବ କିନ୍ତୁ ମସଲା ମସିଲି ତେଲ ମସଲା ଏଗୁରା ଟିକେ ଦବନି।
ହୁଁ ହୁଁ।
ସିଏ ହଜମ କରିପାରିବନି।
ହଁ ମାନେ ଦେଖିଥିବେ ବଡ ହେଇଗଲେ ମୁଁ ଶୁଣିଛି କି ଟିକେ ବଡ ହେଇଗଲେ ସେ ମାନେ ଖିରୀ ଚଟେଇକି ତାପରେ ଭାତ ସିଝା ଫିଜା ଗୋଳେଇକି
ହଁ ହଁ ହଁ ଖାଇଲାଣିି।
ନ ହଁ ସେ
ଉୁଁ। ତାପରେ ଆମର ଏଇ ଓଡିଆ ମାନଙ୍କର ଅଛି ତାର ଯୋଉ ଜନ୍ମ ହେଲା ଚୁ ଟି ଯୋଉ ନ ପଇଲେ ଏରା ଆଇଁଷ ଦଅନ୍ତୀନି। ଚୁଟି ପଡି ସାଇଲା ପରେ ସେ ଆଇଁଷ ଖାଇବା।
ଅ ହ ସେଇଟା କେବେ ମାନେ କେତେ ଇଏରେ ପଡେ କେତେ ମାସେ ନା
ହଁ ଦଶ ମାସରେ ପକା ହୁଏ ଆମର ଏପଟେ ଦଶ ମାସରେ ଅ ଛି କିନ୍ତୁ ଗୋଟେ ଗୋଟେ ଆଡେ ଅଛି ଛଅ ମାସରେ ପକଉଚନ୍ତି। ଦଶ ମାସରେ ପଡେ ଦେଢ ବର୍ଷରେ ପଡେ।
ହଁ ମାନସିକ ବି ରଖିଦିଅନ୍ତି କୋଉ ମନ୍ଦିର ଫନ୍ଦିର ଯାଇକି ପକାନ୍ତି।
ହଁ ହଁ।
ହଁ। କିଏ କିଏ ମାନସିକ ରଖନ୍ତି କିଏ କିଏ ଏମିତି ପକେଇ ଦିଅନ୍ତି ଆଉ। ଆଜ୍ଞା ସେମତି ସବୁଆଡେ ଚାଲେ ସେମିତି। ଆମର ବି ଏପଟ ସାଇଠି ସେମିତି ହୁଏ। ତାପରେ ଆସି ଥିଲେ ମାନେ ମୋ ଦିଦିଙ୍କର ତାଙ୍କ ପୁଅ ଯୋଉ ତାଙ୍କର ବି ଏମିତି ଆମ ଏ ଏପଟ ସାଇଡ ଗୋଟେ ମନ୍ଦିର ଥିଲା ତ ସେଠିକି ଆସିଥିଲେ। ଚୁଟି ପକେଇବାକୁ ଆମେ ଯାଇଥିଲୁ ସବୁ ମିଶିକି ଚୁଟି ପକେଇକି ଆସିଲୁ ଆଉ।
ହୁଁ।
ହ ଆଉ ବି ଆପଣଙ୍କୁ ଟିକେ ହଇରାଣ ହବାକୁ ପଡୁଥିବ ଝିଅକୁ ବୁଝେଇକି ରୋଷ ଶ ବାସ ଇଏ ସିଏ।
ତାରେ ପୁଅ ବି ଅଛି ଗୋଟେ ବଡ ସେ ହେଲାଣି ଫୋର ପ୍ଲସ ସିଏ ବହୁତ୍ ଦୁଷ୍ଟ ସିଏ କିନ୍ତୁ ଅବଶ୍ୟ ସ୍କୁଲ ଟିୟୁସନ ଗଲାଣି କିନ୍ତୁ ଆ ତାଙ୍କର ଲାଗୁଛି।
ହୁଁ। ସେ ସ୍କୁଲ ସ୍କୁଲ ଗଲେଣି ମାନେ
ଉୁଁ। ତାର ନର୍ସରୀ ସରିକି ଏଇଟା ଏ କେଜି ହେଲା।
ଓହୋ ହଁ ସିଏ ତ ଏବେ ଲାଗୁଥିବେ ତାଙ୍କୁ ବଢିଆ ଲାଗୁଥିବ। ସୁଣ ଏମିତି ଛୋଟ ଛୁଆ ଟା ସହିତ ଟିକେ ଲାଗିବାକୁ ତାପରେ ଇଏ ବି ଝିଅ ବୁଝୁନ ଥିବ ଏ ଟିକେ ବେଶୀ କାନ୍ଦୁଥିବ। ହୁଁ ନାଇଁ ଜାଣିଛନ୍ତି। ହଁ ଜାଣିଚନ୍ତି ମୋ ଦିଦିଙ୍କର ମାନେ ଏମତି ଦି ଜଣ ଗୋଟେ ପୁଅ କେ ଗୋଟେ ଝିଅଟେ ଜଣଙ୍କର ତ ସିଏ ପୁଅଟା ଏବେ ବୋଧେ ତାକୁ ତିନି ବର୍ଷ ଭିତେରେ ସିଏ ସ୍କୁଲ ବି ଯାଇନି ତ ସି ତାର ଟିକେ ଲେଟ୍ ପାଟି ଫିଟିଲା ଆଉ ଜ୍ ଝିଅଟାକୁ ବି ସେମତି ହେଇଗଲାଣି ବର୍ଷେ ଛଅ ମାସେ ଭଳିଆ ହେଇଗଲାଣି ତ ସିଏ ପୁରା ଦି ଜଣ ମାନେ ତା ବାବା ଧର ଧରିବେ ତାଙ୍ଗ୍ ଝିଅକୁ ଇଏ ପୁରା ଏ ପୁରା ରାଗିିକି ଇଏ। ସିଏ ମତେ ଧରୁନାହାନ୍ତି ଇଏ ସିଏ ଏମତି କାନ୍ଦିବ ବସ୍
ହଁ। ସେନ୍ତି ହେବେ ଘରେ ଦିଟା ଛୁଆ ଥିଲେ ସେନ୍ତି ହେବେ ମୋ ପୁଅ ବି ସେନ୍ତି। ସେ କହିବ ମୋ ବାବା ଧରିବେ ମତେ ଝିଅକୁ ଧରିବେନି ଝିଅକୁ ମାମା ଧରିବ।
ହେଁ ହେଁ ହଁ ବା ଏମତି ସିଏ ବି ମାନେ ଆମ ଘରୁକୁ ଯେତେବେଳେ ସିଏ ରୁହନ୍ତି ତ ସାଡେ ଆମ ଘରୁକୁ ଯେତେବେଳେ ଦି ଜଣ ଆସ୍ ଥିବେ ସିଏ ଭଗବାନ୍ ସିଏ ଇଏ ତାକୁ ଥିବେ ଦି ଜଣଙ୍କୁ ଖେଳା ଖେଳି ଦିଟା ଖେଳଣା ଦେବେ ସେ ଖେଳିବେ ହେଲେ ପୁଅଟା ଟିକେ ବଡ ତ ସି ଏ ତା ଖେଳଟାଙ୍କୁ ଦେଖିକି ଟିକେ ଛଡେଇ ଆଣିବ ସେ କାନ୍ଦିକି ଆକୁ ଟିକେ ଅଁ ମାରିଦବ ଗୋଟେ ଏମତି ହା ତ ଟିକେ ଏମତି ଇଏ କରିଦବ ଇଏ ତାକୁ ଯାଇକି ପୁରା ସେ ଖେଳନାରେ ଧରିକି ବାଡେଇ ପକେଇବ ଜୋରେ।
ଓହୋ। ଛୋଟ ଛୁଆ ସେନ୍ତି ହେବେ ଆଉ ମାନେ ଖେଳନା ଗୋଟା ପଡିଥିବ ତାକୁ କେଇ ନଉନଥେବେ ଉଁ ଯୋଉଠି ଜଣେ ଧରିବ ମାନେ ଆଉ ଜଣଙ୍କର ସେଇଟା ଦ
ହଁ। ସେଇଟା ପା ମାନେ ସେମତି ଟୋଟାଲି ଦି ଜଣ ବସିକି ଖେଳୁଥିବେ କିଛି ନାଇଁ ଜଣଙ୍କୁ ଧର ଯାଇକିଁ ତା ବାବା ଧରିଦେଲେ କି ତା ମାମା ଧରିଦେଲେ ସିଏ ଆଉ ଜଣେ ପୁରା ବେସ୍ତ। କାଇଁ ମତେ ନେଲେନି ଏଇଟା ସେଇଟା। ମୁଁ ସେଆ ଝିଅଟା ତ କ କଥା କହିପାରୁନି ଖାଲି ମାମା ମାମା ହେଇକି ଏମତି ହଉଥିବ ବଟ୍ ସେ କହୁଚି ଆଉ।
ଜଣ ଜଣଙ୍କର ଲେଟରେ କଥା ହୁଏ ଅଛି ସେନ୍ତି ଆଉ ମୋ ପୁଅ ବି ସେନ୍ତି ଲେଟରେ କଥା ହେଲା।
ହଁ ମୋ ଦେଇଙ୍କ ପୁଅ ବି ସେମତି। ଭଲ ଲାଗେ ହେଲେ ଉଁ ଟିକେ ହଇରାଣ ହୁଏ ମା ଟିକେ ହଇରାଣ ହୁଅନ୍ତି ଆଉ।
ହୁଁ ଉଁ ଉଁ।
ଉଁ ସିନ୍ତି ଘରେ ଲୋକ ଥିଲେ ଧରିଦବେ ଯେ କିନ୍ତୁ ଏକାଟିଆ ହେଇଥିଲେ ଟିକେ ବୋହୁତ ତ ହଇରାଣ ହବାକୁ ପଡିବ ରୋଷେଇ ବାସ ଇଏ ସିଏ ଏଁ।
ପୁଣି ସେ ଛୁଆଙ୍କର ଖାଇବା ତାଙ୍କର ଫୁଣି
ହଁ ହଁ ସେଇ ଜିନିଷଟା ଟିକେ ଅସୁବିଧା ଆଉ।
ତମର ସେପଟେ ପାଗ କେମତି ଅଛି ଆମର ଏପଟେ କଣ ବିଜୁଳି ଘଡଘଡି ମାଇଲାଣି।
ନାଇଁ ଏପଟେ ତ ପୁରା ଠିକ୍ ଅଛି କିଛି ଅ ଆଁ ସେମତି ନାଇଁ।
ଆମ ଆଏ ବର୍ଷ୍
ହଁ ହଁ।
ଆମର ଏଇଖିଣା ତ ବର୍ଷା ହବ ମାନେ ପୁରା ସବୁଆଡେ ଆପଣଙ୍କ ଏରିଆରେ ଲାଇନ୍ କଟେ?
ହଁ ବୋହୁତ ଲାଇନ୍ କଟେ।
ଆ ବର୍ଷା ହବ ମାନେ ସେ ଭଗବାନ୍ ପୁରା ପାଗଳ କରିଦେବେ ଲାଇନ କାଟିଦେବେ ରା ତି ସାରା ପୁରା।
ଉଁ ଖରାଦିନେ ବି ହଇରାଣ କରନ୍ତି। ଉଁ ଲାଇନ୍ ସେଇନାଗେ ଯାଇଥିବ ସେ ଆସିବ ପୁଣି ସେଇନାଗେ ଯିବ। ଖାଲି ଏଇ ଛୋଟ ଛୁଆଙ୍କ ଛୋଟ ଛୁଆ ଯୋଉ ହଇରାଣ ହେଲେ ତାଙ୍କ ପାଇଁ ଖାଲି ଆସରା ହେଇ ଯୋଉ ଇନଭର୍ଟର ଆସିଛି। ନାହେଲେ ବହୁତ ହଇରାଣ କରନ୍ତି।
ନ ରଖିଲେ ତ ଆପଣ ପୁରା ହଇରାଣ ହେବେ ଦେଖନ୍ତୁ ଲାଇନ ପଳେଇଲେ ବର୍ଷା ହେଇ କି ଛାଡିଯିବ ସିନା ନଅଟା ଦଶଟା କି ଏଗାରଟା ବାରଟା ଭିତରେ ଛାଡିଯିବ ତାପରେ ସେ ଲାଇନ ଆଉ ଦେବେନି ଛୁଆ ଗରମରେ ଶୋଇପାରିବେନି ତ ସିଏ ଉଠିବେ ନିଦ ଭାଙ୍ଗିବ ନିଦ ଭାଙ୍ଗିଲେ ଆପଣ ବେଶୀ ହଇରାଣ
ହଁ।
ଏ ଇନଭଟର ଆଣିବା ଭଲ ଇନଭଟର ଗୋଟେ ଲଗେଇଦେବେ ରାତିରେ ଟିକେ ଦିନରେ ପଛେ କିଛି ନାହିଁ ହେଲେ ରାତିରେ ତ ଯଦି ଲାଇନ ନଥିବ ବହୁତ ହଇରାଣ
ହଁ ତାପରେ ଏବେ ବର୍ଷା ବର୍ଷା ଦିନେ ବି ଦରକାର ମାନେ କେତେ ପ୍ରକାର ସବୁ ଜନ୍ତୁ ବାହାରିବେ ସାପ ହଉ କିି କଙ୍କଡା ବିଛା ଏ ଡର
ନହେଲେ ଟିକେ ହଇରାଣ ହେବାକୁ ପଡିବ ପୁଣି ସେ ଛୁଆ ଗୁୁରା ନା ମାନେ ସାପ ଜୀବ ଜନ୍ତୁ ସବୁ ରହୁଛନ୍ତି
ହୁଁ।
ଅନ୍ଧାର ସବୁବେଳେ ଛୁଆ ମାନେ ଘରେ ରହିବ ବୋଲି ମାନେ ଅଛି କି
ହ ହୁଁ ତାପରେ ଛୁଆ
ହ୍ୟାଲୋ।
ଟିକେ ଅଦି କଳେେ
ଆଜ୍ଞା।
ଏବେ ଛୁଆଙ୍କର ଖାଇବା ପିଇବା ବି ଟିକେ ହଁ
ହଁ, ଛୁଆ ଆରେ ତାପରେ ବି ଦେଖନ୍ତୁ ମାନେ କି ଛୁଆ ଆଲୁଅରେ ବି ତ ଏମିତି ଚାଲୁଚାଲୁ ଝୁଣ୍ଡି ପଡି କୋଉଠି ପଡି ଯାଉଛନ୍ତି ଅନ୍ଧାର ହେଲେ ଆଉ ସିଏ
ସେଟା ଆହୁରି ବେସୀ
ହୁଁ, ତାପରେ ବି ଇନଭର୍ଟର ଗୋଟେ ଏଇଟା ଭଲ ଜିନିଷ କି ଲାଇନ୍ ପଳଉ ପଳଉ ସାଙ୍ଗେ ସାଙ୍ଗେ ସେ ଲାଇଟ ଜଳେଇଦବ। ମାନେ ଲାଇଟ୍ ଜଳୁଥିବ ସେଇଟା ଅନ୍ ହେଇଗିବ କିନ୍ତୁ ଦେଖନ୍ତୁ ଯଦି ଖାଲି ସେମିତି ଇନଭର୍ଟର ନଥିବ ଆପଣ ଲାଇଟ୍ ପଳେଇଲେ ପୁରା ଅନ୍ଧାର ଧର ଗୋଟେ ଛୁଆଟେ କୋଉଠି ଏକ ଛାଡି ଥିବେ ବି ଧର ଆଉ ଗୋଟେ ରୁମ ରେ ଆପଣ ଗୋଟେ ରୁମରେ ଆସି କାମ କରିବେ କି କଣ ସାଙ୍ଗେ ସାଙ୍ଗେ ସେ ଡରିକି ଛାନିଆ ହେଇଯାଇଥିବ ପୁରା ସିଆଡେ?
ହଁ ଏ ଯେ ଏବେ ଯୋ ସୋଲାର ସିଷ୍ଟମ ନେବା
ଆଜ୍ଞା।
ଗଭର୍ଣ୍ଣମେଣ୍ଟ ତରଫରୁ, ସେଟା ବି ଏମତି ଇନଭର୍ଟର୍‌ରେ ଭଳିଆ କାମ କରିବ ନା ନାଇଁ, କରନ୍ତି ଗଲେ ଫରି
ସେଇଟା ସେଇଟା ବି ଇନଭର୍ଟର ଭଳିଆ କାମ ଆକ୍ଚୁଆଲି ସେଇଟା କାମ ଏମିତି କି ଦେଖନ୍ତୁ ମାନେ ଆପଣଙ୍କ ଲାଇନ ଅଛି ଠିକ ଅଛି ସେ ଲାଇନ ରେ ଆପଣଙ୍କ ବ୍ୟାଟେରୀ ଚାର୍ଜ ହଉଛି
ହୁଁ।
ମାନେ ଇନଭର୍ଟର ଯୋଉ ବ୍ୟାଟେରୀ ସେ ଚାର୍ଜ ହଉଛି ତ ସେଇଟା ସିଏ ମାନେ ଲାଇନ ରୁ ଟାଣୁଛି ସେ ଯୋଉ ବଟେରୀ ଚାର୍ଜ ହଉଛି ଆପଣଙ୍କ ଲାଇନ ରୁ ଟାଣୁଛି ତ ଲାଇନ ବିଲ ଆସୁଛି ସେଥିପାଇଁ ମାନେ ଏମିତିରେ ଆପଣ ଫ୍ୟନ୍ ବି ଚଲଉଛନ୍ତି ଲାଇନ ବିଲ ଆସୁଛି ଆଉ ସେ ବ୍ୟାଟେରୀ ବି ଚାର୍ଜ ହଉଛି ସେଟ ବି ଲାଇନ ବିଲ ଆସୁଛି ଠିକ ଅଛି କିନ୍ତୁ ସୋଲାର ଲାଗିଲେ ଆପଣ ସୋଲାର ଯୋଉ ଲାଇ ଥିବ ସେ ସୋଲାର ଟା କଣ କରିବ ନା ଆପଣଙ୍କୁ ଆପଣଙ୍କ ଲାଇନ ଥାଉ ଲାଇନ ଥିଲେ ବି ସେ ଆପଣଙ୍କ ଘରକୁ ଲାଇନ ଦବ ବୁଝିଲେ ଆଉ ଆଉ ଯୋଉ ଯିବେ? ସେ ବି ଚାର୍ଜ ହଉଛି ସେ ବ୍ୟାଟେରିକୁ ବି ସେ ଚାର୍ଜ ହବ।
ହେଲେ ସେଇଟା ସେଇ ମାନେ ସୂର୍ଯ୍ୟ କିରଣରେ। ଆଉ ଲାଇନ ରେ କିଛି ତାର ନାହିଁ।
ନାଇଁ ସେଇଟା ସୂର୍ଯ୍ୟ ଙ୍କ କିରଣରୁ ସେ ତିଆରି କରେ ଲାଇନ। ବୁଝିଲେ ଆଉ ଆପଣଙ୍କ ଦେଖ ଏମିତିରେ ବେ ଟେରି ଚାର୍ଜ ହଉଥିଲା ଆପଣଙ୍କ ଘରେ ଫ୍ୟାନ୍ ଚାଲୁଥିଲା ସେଇଟା କୋଉଠୁ ଆସୁଥିଲା? ଲାଇନ ଆଶୁଥିଲା ଆପଣ ଯୋଉ ମେନ୍ ଯୋଉଠୁ ଆଣିଛନ୍ତି।
ହଁ ହଁ ହଁ।
ତ ସେଟା ଲାଇନ ବି ପଡୁଥିଲା। ତ ଏବେ କିନ୍ତୁ ଅ ମାନେ ଯଦି ସୋଲାର ଲଗେଇଛନ୍ତି ତ ସୋଲାର ଟା ଆସିକି ଆପଣ ଫ୍ୟାନ ସୋଲାର ହିଁ ଦଉଛି ଲାଇନ ଫ୍ୟାନ୍ ଚାଲୁଛି ବ୍ୟାଟେରୀ ବି ଚାର୍ଜ ହଉଛି। ତ ଆପଣଙ୍କ ଲାଇନ ବିଲ୍ କମିଗଲା ନା।
ହଁ, ଏଠି ଘର ପାଖରେ ଲଗେଇଛନ୍ତି। ସେମାନେ କହୁଛନ୍ତି ତାଙ୍କ ବିଲ୍ ପୁରା ଜିରୋ ଆସୁଛି।
ଆଜ୍ଞା ଜିରୋ ହିଁ ଆସିବ ଆପଣ ଭାବୁନାହାନ୍ତି ଆପଣ ଧର ସେଟା କିନ୍ତୁ ଏମିତି କାଉଣ୍ଟ କରା ହୁଏନି କେ କେମି ତି ଗଣା ଯାଇକି ଏମିତି କି ଆପଣ ଧର ସେଇ ସୂର୍ଯ୍ୟ କିରଣରୁ କେତେ ଲାଇନ ହ ମାନେ ହେଲା ଆପଣ କେତେ ଆପଣଙ୍କ ଘର ପାଇଁ ଦେଲେ ଆଉ କେତେ ରହିଲା ସେଇଟା ସିଏ ପଳାଏ ସେ ଲାଇନଟା ସେ ଇଏ ଲାଇନ ଯୋଉ ବାଟେ ଆସିଥାଏ ସେଇ ବାଟେ ପଳାଏ। ତ ଦେଖନ୍ତୁ ଗମେଣ୍ଟ କୁ ଆପଣ ଧର ଆପଣ ହଜାର ଟଙ୍କାରେ ଲାଇନ ଆପଣଙ୍କ ଘରେ ଜାଳିଲେ।
ହଁ।
ତ ଘରେ ହଜାର ଟଙ୍କାରେ ଜାଣିଲେ ଗମେଣ୍ଟ ଠାରୁ ଆପଣ ହଜାର ଟଙ୍କା ଆଣିଲେ। କିନ୍ତୁ ଆପଣ ଯଦି ସେଇ ସେମ ମାସରେ ମାନେ ସେଇ ଦିନ ସେଇ ମାସରେ ଆପଣ ଯଦି ପନ୍ଦରଶହ ଟଙ୍କାରେ ଲାଇନ ନିଜେ ଘରେ ମାନେ ଆପଣ ସୋଲାର ଦ୍ଵାରା ପ୍ରସ୍ତୁତ ହେଲା କି ଯାହାବି ତ ସେ ଲାଇନ ଟା ଟଙ୍କାରେ ଆପଣ ତିଆରି କଲେ ଆଉ ସେଇ ଲାଇନଟା ସେଟା ଆପଣ ଗମେଣ୍ଟକୁ ଦଉ ଦଉଛନ୍ତି ଯୋଉ ଲାଇନଟା ମାନେ ତିଆରି କଲେ ସେଟା ଆପଣ ଗ ଗମେଣ୍ଟକୁ ଦଉଛନ୍ତି। ତ ଆପଣ କେତେ ଟଙ୍କା କଟିଲା ତ ଆହୁରି ଆପଣ ପାଞ୍ଚଶହ ଟଙ୍କା ଚଢିକି ରହିଲା ତାଙ୍କ ତ ଉପରକୁ।
ହଁ ହଁ।
ତ ସେଇଟା ଏମିତି ହୁଏ କି ଗମେଣ୍ଟ କେବେ ଆପଣଙ୍କୁ ପଇସା ଦବନି। ଯୋଉ ପଇସା ଟା ଧର ଏ ଆପଣଙ୍କର ଏକ୍ସଟ୍ରା ପାଞ୍ଚଶହ ଟଙ୍କା ଟା ହେଲା। ଗମେଣ୍ଟ କେବେ ଦବନି ସେଟା ଆର ମାସକୁ ସେମିତି ରହିଯିବ ଆପଣଙ୍କର ପୁଣି ଲାଇନ ବିଲ୍ ଯାହା
ହଁ ହଁ ହଁ।
ଆଜ୍ଞା ହଉ ଠିକ ଅଛି। ଛି ଆପଣଙ୍କ ସହିତ କଥା ହେଇକି ତ ବହୁତ ଭଲ ଲାଗିଲା ବହୁତ କିଛି ଜାଣିଲି।
ମୁଁ ବି ବହୁତ କିଛି ଜାଣିଲି।
ଆଜ୍ଞା ଧନ୍ୟବାଦ ଆଉ କେବେ କଥା ହବା ଆଜ୍ଞା।